ଅ ହ୍ୟାଲୋ
ହଁ ନମସ୍କାର ହ୍ୟାଲୋ।
ଆଉ
ନମସ୍କାର ଆଉ କଣ କରୁଛନ୍ତି ହ୍ୟାଲୋ?
ମୁଁ ଏଇ ରୋଷେଇ କରିସାରିଲି ମେନେ ରୁଟି ଆଉ ରୁଟି କାଲି ରାତିରେ ରୁଟି ଏ ରୁଟି କରିକି ତରକାରୀ।
ରୁଟି ହଁ ରୁଟି କୋଉଦିନ ପିଠା ହଉଛି କୋଉଦିନ ରୁଟି ହଉଛି ଏମିତି ଆଉ ଭାତ କେହି ଖାଆନ୍ତିନି ରାତିରେ ଗୋଟେ ଟାଇମ ର ଭାତ ଆଉ ଏ ସକାଳୁ ଜଳଖିଆ ଏଠୁ ଦିପରେ ଭାତ ଆଉ ଏଇ ରାତିକି ରୁଟି ଆଉ।
ନା ନା ଆମର ବି ସେଇଆ ରୁଟି ସବୁବେଳେ ରାତି ବେଳେ ଭାତ ପସନ୍ଦ କରନ୍ତିନି କେହିକି
କେହି ଖାଇ
ଆମର ସମସ୍ତେ ହଁ ନାଇଁ ସେ ତାପ ଖରା ଦିନେ ଟିକେ ଇଚ୍ଛା ହବ ପଖାଳ ହଁ ଖାଇଦବ ଖରା ଟାରେ ମାନେ ପୁରା ଖରାରେ ଇଚ୍ଛା ଟିକେ ହୁଏ ନା ବର୍ଷା ବର୍ଷା ହେଲାନି ଆଉ ଇଚ୍ଛା ହଉନି ବର୍ଷା ବି ଜୋରିଆ ବର୍ଷା ହଉଛି ଆଜି ତ ମାନ ହେ ପୁରା ଏତେ ବର୍ଷା ଏତେ ବର୍ଷା ଦିଟା ତିନିଟା ପରେ ଯାଇକି ଛାଡିଲା। ଆ ଦିନ ମାନ ବର୍ଷା ହେଇଛି କାଲି ପୂର୍ଣ୍ଣମାରେ ବର୍ଷା ହେଇନି କିନ୍ତୁ ଆଜି ବର୍ଷା ହେଇଛି କରେଣ୍ଟ ନା
ହୁଁ ବର୍ଷା ଜୋରେ କରେଣ୍ଟ ଏବେ ଆସିଲା ନାଇଁ ଆମ ଆଡେ ବର୍ଷା ଜୋରେ ହଁ
ଆଜ୍ଞା ଆଜ୍ଞା ହଁ ହଁ ହଁ ଏଇ କରେଣ୍ଟ ପ୍ରୋବ୍ଲେମ ଟା ତ ବହୁତ ଗାଁ ମାନେଙ୍କେରେ ଆଉ ସାଙ୍ଗେ ସାଙ୍ଗେ ଏଠ କିଏ ବର୍ଷା ହେଲା ମାନେ ଟିକେ ସାଙ୍ଗେ ସାଙ୍ଗେ ଧରା ଧଡ କାଟି ଦଉଛନ୍ତି। ପୁଣି ଆସିବ ବି ନାହିଁ ସେ ବା
ଦି ଦିନ ହଁ ଆମର ପରେ ଦି ଦିନ କଟିଗଲା ଫଟିଗଲା ଯେ ଶୋଇବା ପାଇଁ ଯୋଉ ହଇରାଣ ମଶା ତ ମଶା ଲାଗିଯାଉଛନ୍ତି ଆଉ ଆଉ କଣ ହଁ ମଶାରି ଦେଲେ କଣ କି ଯୋଉ ଗରମ ହଉନି କି
ହଁ ହଁ ସେଇଆ ନା ନା ଆମ ହଁ ନାଇଁ ଫ୍ୟାନ ଚାଲୁଥିଲେ ମଶାରି ଟା ଦେଇକି ଶୋଇହବ। ଗରମ ରେ ବି ମଶାରୀ ଦେଇକି ଟିକେ ଶୋଇ ହଉନଥିବ ଆଉ
ହଁ।
ଆ ଆଜି କଣ ସକାଳେ ମୁଁ ଏଇ ବସିଥିଲି ରୋଷେଇ ବାସ ସାରି ଦେଇକି ମୁଁ ବସିଛି ଆଉ। ରୁଟି ସନ୍ତୁଳା କରିଦେଇଛି ଆ ହଁ ରୁଟି ସନ୍ତୁଳା କରିଦେଇଚି ଆଉ ଆଉ ସେଇନା ନାହିଁ। ଏଇ ବସିଥିଲି ଆଉ।
ରୁଟି ସନ୍ତୁଳା ତ ଭଲ ଆଉ ଦେହ ପାଇଁ ଭଲ।
ହଁ ହଁ ମତେ ଦିନକୁ ତିନିଥର ଦେଲେ ମୁଁ ଖାଇବି ମୋର ଭାରି ପ୍ରିୟ। ୟା ଙ୍କୁ ଜମା ପସନ୍ଦ ନୁ ସନ୍ତୁଳା ରୁଟି ସନ୍ତୁଳା କଣ ଭାତ ସନ୍ତୁଳା ଲଖାଳା ସାଙ୍ଗରେ ବି ସନ୍ତୁଳା। ମୋର ଭାରି ପ୍ରିୟ ସନ୍ତୁଳା ହୁଁ ଆ ୟା ଙ୍କୁ ଆମର ପସନ୍ଦ ନୁହଁ। ତାଙ୍କୁ ରୁଚିବନି ତାଙ୍କର ମସଲା ତାଙ୍କର ମସଲା
ହଁ ମସଲା ଟା ଟିକେ ଦେହ ପାଇଁ ଖରାପ ଆଉ ହଁ।
ହଁ ମାନେ ଆମେ ଆଜି କରିଚେ ମାନେ ସେ କହିବେ ଯେ ଆଉ ଏନେ ଚାରି ପାଞ୍ଚ ଦିନ ଆ ମତେ ଦବନି। ଗୋଟେ ଦିନ ସେ ଖାଇବେ ଆଉ ଦେଲେନି ଆଉ ମୋର କିନ୍ତୁ ମତେ ଡେଲି ଦେଲେ ମୁଁ ଡେଲି ଖାଇବି ମତେ ମୋର ଭାରି ପସନ୍ଦ। ସନ୍ତୁଳା
ମତେ ବି ଭଲ ଲାଗେ ସନ୍ତୁଳା ଭଲ ଲାଗେ ଘରେ ବି ଆମର ଛୁଆ ମାନେ ବି ସନ୍ତୁଳା ଆ ଟିକେ ଭଲସେ ଫୁଟେଇଲେ ଭଲ ଲାଗାବ ଆଉ କଣ ଫୁଟଣା ଟା ହଁ ଫୁଟୁଣା ଟା ଭଲସେ ତେଲ ଟିକେ ରସୁଣ ଟିକେ ଦେଲେ ହଁ ଭଲ ଲାଗିବ ସନ୍ତୁଳା ଟେ।
ରସୁଣ ଛୁଙ୍କ ଟା ଟିକେ କଡା ରସୁଣ ହେଲେ ଆ ତା ବାସ୍ନା ଟା ରହିଲେ ଭଲ ଲାଗିବ ଆଉ।
ଆଉ କଣ କି ହଁ ଆଉ ମସଲା ତରକାରୀ ପଛିକା ଭଲ ଲାଗିବନି ସନ୍ତୁଳାଟା ଭଲ ଲା
ନାଇଁ ସନ୍ତୁଳା ଟା ଶାନ୍ତି ଲାଗେ ଖାଇବାକୁ ମତେ ପ ଖାଳ କଣ ରୁଟି କଣ ଭାରି ପସନ୍ଦ। ତା ସାଙ୍ଗରେ ମୁଁ ଖାଇବି ଉଁ ହୁଁ ମୋ ପୁଅ ଖାଇବ ପୁଅ ବି ପସନ୍ଦ। ସିଏ ଖାଇବ ସେ ମସଲା ତାକୁ ଖାଇ ପାରୁନି କଣ ଲଗେଇ ଖାଏ ସନ୍ତୁଳା। ୟାଙ୍କର ଟିକେ ପସନ୍ଦ ନୁହଁ ଆଉ ହୁଁ ରୁଟି ବେଲି କି କରୁ ଚନ୍ତି ପୁଅ ଗୋଟିଏ ମୋର ହୁଁ ହୁଁ। ପୁଅ ଗୋଟେ ଆଜ୍ଞା ଆଜ୍ଞା ହଁ ଏଁ ଅ ନାଇଁ ଅଢେଇ ବ ର୍ଷ ହଁ ହଁ ଏଇ ହିଁ ହଁ ହଁ ହଁ ପୁରା ଛୋଟ। ଏ ହେ ନାଇଁ ପୁରା ଛୋଟ ଅଢେଇ ବର୍ଷ। ସେ ଅଁ ଏ ଅଁ କଥା କୋହୁଚି ଠୁକୁର ଠୁକୁରୁ ଆଉ। ଠୁକର କଥା କୋହୁଚି ଆଉ ତଥାପି ଭାରି ଲେଟ୍ ରେ ଭାରି ଲେଟ୍ ରେ ତ ଥାପି ସମସ୍ତେ କହିଲେ ନା ଲେଟ୍ ହେଲାଣି ସେ ଟିକେ ଏକୁଟିଆ ରହିଲା ମୋ ପାଖରେ ୟାଙ୍କ ପାଖରେ। ଆଉ କେହି ରହୁନାହାନ୍ତି ସେଇଥିପାଇଁ ଟିକେ ଡିଲେ ସେଥିପାଇଁ ଟିକେ ଧୀରେ ଧୀରେ ମାନେ ଏତେ ମିଶିଲାନି ହଁ ବାହାରେ ଟିକେ ଲେଟରେ ଟିକେ କଥା କହିଲା ଆଉ।
ହୁଁ ନା ହଉ ଲେଟରେ କଥା କହିଲେ ବି ଭଲ।
ଏବେ ଟିକେ ଟିକେ ଠୁକର କଥା ସବୁ ଗୋ ଟେ ଗୋଟେ ଗୋଟେ କହିଲାଣି ସବୁ ଏମିତି କପି କରିକି କହୁଚି ଯାହା ମୁଁ କହିଲେ କହୁଚି।
ଏମିତି ପାଟି ଲାଗୁଥିବ ନାଇଁ କି ଟିକେ ଟିକେ ଥମ୍ବେଇ ଥମ୍ବେଇ କୋହୁଥିବ ଆଉ। ସେ ଛୁଆଙ୍କର ତ ସେଇରା ଭଲ ଲାଗେ। ଏଇନା ଧାଁ ଦୌଡ ଖେଳ କୁଦ କରିବେ ସେଉଡାକ ଭଲ ଲାଗେ।
ଏଇ ପାଞ୍ଚ ବର୍ଷ ଭିତରେ ସେ ଛୁଆଙ୍କର ସବୁ ଆକ ଇଏ ଗୁଡାକ ଭଲ ଲାଗେ।
ହୁଁ ହୁଁ ହୁଁ ହୁଁ ତାର ଆକ୍ଟିଭିଟି ଟା ଭଲ ଲାଗେ।
ଟିକେ ବଡ ହେଇଯିବେ ଆଉ
ବଡ ହେଲେ ବଦମାସୀ ହେବେତ କ୍ଲାସ୍ ସ୍କୁଲ ଗଲାଠୁ କମିବ ତାଙ୍କ ବଦମାସୀ।
ଆ ହଁ ସିଏ ଟିକେ ଅଲଗା ହେଇଯିବ ସ୍କୁଲ ଯିବା ପରେ ଛୁଆଙ୍କର ଜୋନଟା ଗୋଟେ ଅଲଗା ହେଇଯିବ। ପୁଣି ଆଉ
ହଁ ପଢାରେ ଇଏ ନା ପାଠ ପଢାରେ ସିଆଡେ ଗୋଟେ ମାଇଣ୍ଡଟା ପଳେଇବ। ହଁ କେମତି ହବ ପଢାପଢି ସେଥିରେ ଗୋଟେ ଲାଗିବ।
ଆଜ୍ଞା ଆପଣଙ୍କ ପୁଅ ଝିଅ କେତୋଟି?
ମୋର ମୋର ପୁଅ ଯୋଡିଏ ଝିଅଟିଏ। ହଁ ଆଥରେ ହଁ ଝିଅ ମୋର ବଡ ଝିଅଟି ବଡ ସିଏ ତାର ପାଇ ଯୋଉ କୋଚିଂ ନଉ ଅନଲାଇନରେ କୋଚିଂ ନଉଛି କଣ କହିଲ ନିଟ୍ ନିଟରେ।
ନିଟର ଆଚ୍ଛା ଆଚ୍ଛା ନିଟର ପ୍ରିପେଆର କରୁଛନ୍ତି ନାଇଁ। ହଁ ହଁ ବଢିଆ ବଢିଆ।
ନିଟ୍ ଦେଇଛି ପରୀକ୍ଷା ଦେଲା ଗୋଟେ ଥର ପୁଣି ଘୁଞ୍ଚିଲାନିକି ଲିକ୍ ଆଉଟ ହେଇଗଲା ଯେ
ହଁ ହଁ ହଁ ଲିକ୍ ହେଇଗଲା କୋସ୍ ଚିନ୍ ଲିକ୍ ହେଇଯାଇଥିଲା ମୁଁ ଜାଣିଛି ହୁଁ।
ଏକ ତାରିଖରେ ଗଲା ଗୋଟେ ପରୀକ୍ଷା ପୁଣି ତାର କାଲି ପୁଣି ଗୋଟେ ଆଉ ପରୀକ୍ଷା ଅଛି। ସେ ଯୋଉ ଏଠି ଢେଙ୍କାନାଳରେ ଅଛି ମାନେ ଦୋଉଛି ଆଉ ଅଲଗା ଅଲଗା ପରୀକ୍ଷା ଦୋଉଛି। ଯୋଉଥିରେ ବାଜିବ ଆଡମିସନ କରିବ ପଢିବ ଆଉ ଆଉ ପୁଅ ସାନ ପୁଅଟି ପଢୁଚି ତାର ପ୍ଲସ ଟୁ ସାଇନ୍ସ ସେକେଣ୍ଡ ଇୟର ଏ ବର୍ଷ ହେଲା ଏଠି ଟାଙ୍ଗି। ଟାଙ୍ଗୀ ଆମେ ତ ଟେଟ୍ରା ଟେଟ୍ରାରେ ରୁହନ୍ତି ଆଉ ବଡ ପୁଅ ମୋର ହଁ ବିଡି ରେ ରହୁଛି ମୋ ଦେଇ ପାଖରେ। ଦେଇ ପାଖରେ ରହୁଛି ତାର ତାର ବି ସେଇ ପ୍ଲସ ଟୁ। ପ୍ଲସ୍ ଟୁ ସେକେଣ୍ଡ୍ ଇୟର ତାର ବି। ହଁ ଏଇ ପୁଅ ଦି ‌ହାନକ ମାନେ ପୁରା ସମାନ ସମାନ ଏଜ୍ ବର୍ଷ ଦେଢ ବର୍ଷ
ଅ ହଁ ହଁ ହଁ ପିଲାମାନେ ବଡ ହେବ ଭଲ ଯୋଉ ଭଲ ପଢାପଢି ତାହେଲେ ଭଲ ଲାଇନରେ ଅ ଅଛନ୍ତି ସେ ସାଇନ୍ସରେ ଅଛନ୍ତି ସେ ନିଟ ପ୍ରିପେୟାର କରୁଛନ୍ତି। ଭାରି ପରିଶ୍ରମ କରିବାକୁ ପଡୁଥିବ ସେମାନଙ୍କୁ ଆଉ ହଁ। ଛୁଆ ମାନେ ଆଜିକାଲି ତ ପାଠଟା ମାନେ ଭାରି ଇଏ ହେଇଗଲାଣି।
ହ ବା ଓ
ମାନେ ଚାକିରି ପାଇଁ କି ଭାରି ଜସ୍ତ ଜବ ଭାରି ବହୁତ କ ପିଡିସନ୍ ହେଇଗଲାଣି ଆଗ ଏତେ ନଥିଲା ଏବେ ତ ବହୁତ
ବହୁତ କମ ପିଲା ଦଉଛନ୍ତି ନିଟ୍ ରେ ତେ ପିଲା ଦଉଛନ୍ତି ଦେଖୁନ ରେଜଲ୍ଟ ବାହାରିଲା ପୁଣି ଆମର ହଉଛି ଜେନେରାଲ। ଜେନେରାଲ ଜେନେରାଲ ପିଲାଙ୍କର ତମେ ଜାଣିଥିବ।
ନେଗେଟିଭ ପଏଣ୍ଟ ଆଉ ସେଇଟା ସବୁଠୁ ବଡ ନେଗେଟିଭ ପଏଣ୍ଟ ଛୁଆଙ୍କର। ଆଉ ପାଠ ପଢି ପଢି ଇଏ ହେଇଯିବେ। କିନ୍ତୁ ଏଇ ଗୋଟେ ଜିନିଷ ପାଇଁ ତାଙ୍କର ବହୁତ କୋଟାରେ ଇଏରେ
ସବୁ ଥରେ ବା
କୋଟାରେ ମିଳିଲା ବେଳକୁ ବହୁତ କଷ୍ଟ କ କରିନ୍ତି ଦେଖିଲା ସେମାନେ ସବୁ ଜଣେ କମ ମାନେ ମାର୍କ ରଖି ତାଙ୍କର ହେଇଯାଉଛି ଦେଖିଲବେଳୁ ଆମ ପିଲା ମାନଙ୍କର
କିନ୍ତୁ ଗୋଟେ କିଛି ବ୍ୟବସ୍ଥା କରିବା କଥା ଏ ଏତେ ଛୁଆ ଜେନେରାଲ ଛୁଆ ଅଛନ୍ତି ଆଉ ପାଠ ମାନେ ପରିଶ୍ରମଟା ତ କରୁ କରୁଛନ୍ତି ନା ସେଇଆ, ଏଇଟାର କିଛି ଗୋଟେ କରିବା କଥା। ଛୁଆ କେତେ ପରିଶ୍ରମ କରୁଚ ନ୍ତି, କିନ୍ତୁ କେବଳ ସେ ଇଏ ପାଇଁ କି ମାନେ ଦିଅ କି ଛିଟା ଦବ ନା ଆଉ, ବହୁତ ଦଉଛନ୍ତି ତାଙ୍କୁ ବହୁତ ପ୍ରସୟ ଦିଆ ହେଇଯାଉଛି, ଆଉ ସେ ପିଲାଙ୍କୁ ବହୁତ ରିଜେକ୍ଟ ହେଇ ଯାଉଛନ୍ତି, ଜେନେରାଲ ପିଲା ସେଇଥିପାଇଁ।
ମାନେ ମା ମାନେ ଏତେ ପରିଶ୍ରମ କରୁଚନ୍ତି ସବୁ ତ କୋଟା ବାହାରିଲା ବେଳକୁ ଆଉ କଣ ରହୁଛି?
କୋଟାରେ ତାପରେ ଯୋଉମାନେ କୋଟାରେ ତେବେ ଯୋଉମାନେ କୋ ଟାରେ ପାଉଛନ୍ତି, ସେମାନେ ଏମାନେ ପାଠଟା ଏମାନେ ଯେମିତି ପଢୁଛନ୍ତି। ସେମାନେ କଣ ସେ ଏତେ ଭଲ ବି କରୁନଥିବେ, ଏତେ ଜାଣୁ ନଥିବେ। ଖାଲି ଗୋଟେ କୋଟା ଯୋଗୁ, ସେ ଯେହେତୁ ତାଙ୍କୁ ଗୋଟେ ମିଳି ଯାଉଛି। ତାଙ୍କୁ ପୋଜିସନ ବି ମିଳିଲା ବେଳକୁ ସେଟା ଗୋଟେ ଭଲ ହଉନି, ଜିନି ସେଇଟା କିନ୍ତୁ ହବା କଥା ନୁହଁ। ଏତେ ତାଙ୍କୁ ଦବ ଫାସିଲିଟି, କିନ୍ତୁ ମାନେ ବହୁତ ଦେଇ ଦଉଛନ୍ତି।
ସେରା ଦେଖ ଗୋଟେ ଡକ୍ଟର ହେଲା, ଜାଇଁଲ କି ଡକ୍ଟର ଟେ ହେଲା ଯଦି ତମେ ସେ କୋଟାରେ ପାଇବେ। କଣ ସିଏ ଯୋଉ ପଢା କେମିତି କଣ କରିଥିବ, କେମିତି ମେଡିସିନ ଲେଖିବ? ଗୋଟେ ରୋଗୀକି ଦେଖିବ ସିଏ। କେମିତି ମେଡିସିନ୍ ଲେଖ
କେମିତି ସେ ଲେଖିବ, ସେଇୟା ତମେ ତ କୋ କୋଟାରେ ସେ ପାଇଗଲା, ପାଠ ତାର ମାନେ ଯେତିକି ଯାହାହେଲେ ବହୁତ କମ୍ ଥିବ ନିହାତି, ଅନ୍ୟମାନେ ଏତେ ପଢି ପଢି ସେଇ କୋଟାରେ ଯେହେତୁ ପାଇଯାଇଛନ୍ତି। ଆ ଏଇଟା ଏଇଟା ହିଁ ତ ପ୍ରୋବ୍ଲେମ ହୁଏ, ଆଉ ଖାସ କରିକି ଏଇ ସବୁ କେସ ରେ ହିଁ ବହୁତ ହୁଏ।
ଏଇ ଡକ୍ଟର ଲାଇନ୍ ଟାରେ ଏମିତି କରିବା କଥା ନୁହେଁ।
ନାଇଁ ଜୀବନ ମରଣ କଥା, ଆଉ ଗୋଟେ ସେ ଭଗବାନ ସାଙ୍ଗେ ସମାନ, ଡାକ୍ତରୀ ଯୋଉମାନେ ପଢୁଛନ୍ତି। ଆଉ ସିଏ ତାଙ୍କ କେସ ରେ ଏଇଟା ହବା, କିନ୍ତୁ ଜମା ବି ନୁହଁ।
ହବା କଥା ନୁହଁ। ମୁଁ ଥର ଥରେ ଭାବେ ମୁଁ କହିଲି ଏ ଯୋଉ ଅଛନ୍ତି, ଗୋଟେ ଗୋଟେ ଅବା ଗବା କବା ଯୋଉ ଯାଇକି ଇଏ କରେ, ତାପରେ ଟିଚର୍ କି ଇଏ ଅଛନ୍ତି। ଆଙ୍କ ଇଏ ଆମ ଇଏ ଟିଚର୍ ଅଛନ୍ତି। ମାନେ କୋଟାରେ କିନା ସେମାନେ ହେଇଯାଉଛନ୍ତି ହେଡ୍ ସାର୍ ହେଇଯାଉଛନ୍ତି, କିନ୍ତୁ ଆସିନଥିବ ତାଙ୍କୁ ଯୋଉ କରି କିଛି ମାନେ ମଧ୍ୟାହ୍ନ ଭୋଜନ କଣ, ଇଏ କଣ, ତା କଣ, ଜାଣି ପାରିନଥିବେ।
ଶୁଣନ୍ତୁ ଟାଇମ ପ୍ରୋଗ୍ରେସ ହେଇଛି, ମୁଁ ଆପଣଙ୍କୁ କରୁଛି ସାଙ୍ଗେ ସାଙ୍ଗେ।
ହଉ ହଉ ହଉ।